କଣ କରୁଛନ୍ତି?
ନମସ୍କାର ବସ୍।
ଆଚ୍ଛା। ଆଉ କଣ ଖବର? ମୁଁ। ହ୍ୟାଲୋ ମୁଁ ଏବେ ଗାଧେ ଇକି ଆସିଲି ଆଉ।
ଓହୋ ଖିଆ ପିଆକଣ ହେଇ ସକାଳୁ?
ଆଜି ଆମର ଖିଆପିଆ ହେଇଥିଲା ରୁଟି ଆଉ ଭଜା।
ଓହୋ ଭଲଆଉ। ମୁଁ ଟିକେ ଖାଇଥିଲି ଜଳଖିଆ ବରା ତରକାରୀ ଆଉ।
ଆଚ୍ଛା ଆଜି ବରା ତରକାରି ଯାଇଥିଲେ କି ବଜାର କୁ?
ଆଜ୍ଞା ବଜାର କୁ ଯାଇଥିଲିନେଇକି ଆସିଲେ ଆଉ।
ଓହୋ ଆଚ୍ଛା।
ଆଜ୍ଞା।
ଆପଣଙ୍କ ବରା ତରକାରତି କୋଉଠି ଖାଇବାକୁ ଭଲ ଲାଗେ ଷ୍ଟିଟ୍‌ରେ ନା ଅଛି ବଡ ବଡ ହୋଟେଲ ରୁ
ଆମ ଚଣ୍ଡୀଖୋଲ ଛକରେ ତ ବହୁତ ଭଲ ଭଲ ଦୋକାନ ଅଛି ଷ୍ଟ୍ରିଟ ରେ ତ ବହୁତ ବଢ଼ିଆ ଲାଗେ। ତାପରେ ବି ବଡ଼ ବଡ଼ ହୋଟେଲ୍ ରେ ବି ସେମାନେ କରୁଛନ୍ତି ଗୋଟେ ଅଛି ଲୋଟସ୍। ସେଥିରେ ବହୁତ ବଢ଼ିଆ କରନ୍ତି ସେମାନେ ଜଳିଖିଆ। ଟେଷ୍ଟି ଜଳଖିଆ ବହୁତ ମାନେ କମ୍ ପ୍ରାଇସ୍ ମିଳିବ ଭଲ ଭଲ ଖାଇବା।
ଆଛା ଭଲ ତ।
ହଁ ଆପଣଙ୍କ ସେପଟେ ଏମିତି ସୁବିଧା ନାହିଁ।
ହଁ ଆମର ବି ଅଛି ଭଲ ମତେ କିନ୍ତୁ ଟିକେ ଷ୍ଟେଟ ରୁ ଖାଇବାକୁ ଭଲ ଲାଗେ। ତାଙ୍କର ଟେଷ୍ଟ ଥାଏ ସ୍ଵାଦ ମାନେ ବହୁତ ସୁନ୍ଦର ଥାଏ ବହୁତ ଭଲ ଲାଗେ ଖାଇବାକୁ।
ଓହୋ।
ଭଲ ଆଉ।
ଆପଣ ଘରେ ବରା, ତରକାରୀ ବନାନ୍ତିନି?
ମା ବନାଏ ବେଳେବେଳେ ଆଉ।
ଆଛା ଆଉ ବାହାର ବି ଖାଇବା ଏତେ ଭଲ ନୁହଁ।
ଆଜ୍ଞା ଆଜ୍ଞା ବାହାରୁ ତ ଜାଣିଥିବେ ତେଲ ଯୋଉ ଭଳିଆ ତେଲରେ ସେମାନେ ଛାଣୁଛନ୍ତି ପୋଡ଼ା ତେଲରେ ଦେହ ପାଇଁ ବହୁତ କ୍ଷତିକାରକ।
ହଁ ସେ ତ ଠିକ୍ କଥା। କିନ୍ତୁ ତା ଛଡା ବି ସେ ରଖି ଦଉଛନ୍ତି ଏତେ ବି ହାଇଜେନିକ ନୁହଁ ନା।
ହୁଁ ହୁଁ ହାଇଜେନିକ୍ ନୁହେଁ ତାପରେ ଫ୍ୟାଟ୍ ବଢ଼ିବ ସେ ସବୁ ଖାଇଲେ ସବୁବେଳେ। ବେଳେ ବେଳେ ଖାଇଦିଏ ଆଉ।
ଆଚ୍ଛା।
ଆଜ୍ଞା।
ହଁ ବେଳେ ବେଳେ ତ ଇଚ୍ଛା ହୁଏ ଖାଇବାକୁ ନା। ପୁଣି ପାଗ ଫାଗ ଦେଲେ ତ ଆହୁରି ଇଚ୍ଛା ହୁଏ ଖାଇବାକୁ।
ହଁ ଏବେ ବି ଜାଣିଥିବେ ଆପଣଙ୍କ ସେଇଟା ମେଘ ହଉଛନ୍ତି କି?
ଆମ ଏପଟେ ନା।
ଆଜ୍ଞା।
ହଁ ଆମ ଏପଟେ ତ ବର୍ଷା ହଉଥିଲା ସକାଳୁ। ଆଉ ଏବେ ଆଉ ବର୍ଷା ହୋଉନି ଛାଡି ଯାଇଛି। ଆପଣଙ୍କ ସେପଟେ?
ଆମ ଏପଟେ ପୁରା ଲାଗି ରହିଛି ପୁରା କାଲି ସନ୍ଧ୍ୟାଠୁ ପୁରା ଆଜି ରାତି ଆଜି ଦିନ ଏବେ ବି ଲାଗି ରହିଛି ଏବେ ଟିକେ ଟିକେ କମିଛି। ତାପରେ ସବୁ ନାଳ ନାଳ ସବୁ ଆଉ ନଈ ଫଇ ସବୁ ଫୁଲ ହେଇଯାଇଛି। ଚାରିପଟେ ପାଣି ହେଇଯାଇଛି ଜୋରରେ ଆଉ।
ଆଚ୍ଛା।
ଚଳପ୍ରଚଳ କରିବା ପାଇଁ ଟିକେ ଅସୁବିଧା
ହଁ ସେ ତ ଠିକ୍ କଥା ଏଇ ବର୍ଷା ବର୍ଷା ପାଗରେ ଟିକେ ଚଳପ୍ରଚଳ କରିବା ଓ ଅସୁବିଧା ତ ବହୁତ ହୁଏ।
ଆଜ୍ଞା।
ଆଉ ଠିକ ସେ କାମ ବି କରି ହୁଏନି ଯୋଉମାନେ ପୁଣି ଦିନ ମଜୁରିଆ ସେମାନେ ବି ବହୁତ ହଇରାଣ ହୁଅନ୍ତି ନା।
ହଁ ସେମାନଙ୍କର କାମ ସେମାନେ କରିପାରିବେନି। ବର୍ଷା ଦିନେ କାମ ହେଇପାରିବନି।
ଆଜ୍ଞା ଆପଣଙ୍କୁ ବର୍ଷା ଋତୁ ଭଲ ଲାଗେ?
ନାହିଁ ନାହିଁ ବର୍ଷା ଋତୁ ବହୁତ ମାନେ ଭଲ ଲାଗେନି ମୋତେ ମାନେ କାଦୁଆ ଫାଦୁଅ ସେଗୁଡା ସବୁ ମାନେ ଭଲ ଲାଗେନି।
ଆଚ୍ଛା ଆପଣ ଏବେ କୋଉଠି ଗାଁରେ ଅଛନ୍ତି ନାଇଁ।
ଆଜ୍ଞା ଏବେ ଗାଁରେ ହିଁ ଅଛି।
ଆଚ୍ଛା ଗାଁ ର ପରିବେଶ ବହୁତ ଭଲ ଲାଗୁଥିବ ଆପଣଙ୍କୁ।
ଗାଁର ପରିବେଶ କଥା କୁହନି ବହୁତ ଅପରିଷ୍କାର ହେଇଯାଇଛି ଗାଁ ବର୍ଷା ଦିନେ ପ୍ରାୟତଃ ବର୍ଷା ଦିନେ ହୁଏ।
ହଁ ବର୍ଷା ଦିନେ ତ ଗାଁ ଅପରିଷ୍କାର ତ ହବ ନିଶ୍ଚିନ୍ତ କିନ୍ତୁ ଶା ଗାଁରେ ବେଶୀ ହିଁ ମିଳିଥାଏ।
ହଁ ସେଟା ତ ଠିକ କଥା।
ପ୍ରଦୂଷଣ ହରିକା ବି କମ ଥାଏ ନା ସେଥିଲାଗି।
ହଁ ତାପରେ ମଜା ବି ଲାଗୁଛି ବର୍ଷା ଦିନେ ଫୁଟବଲ୍ ଖେଳ ହେଉଛି ପଡ଼ିଆରେ।
ଆଚ୍ଛା ଆପଣ ଖେଳନ୍ତି?
ଆଜ୍ଞା ଖେଳେ।
ଆଚ୍ଛା ବହୁତ ପିଲା ଯାଇକି ଖେଳୁଥିବେ ମଜା ମସ୍ତି ହଉଥିବ ବହୁତ।
ହଁ ସମସ୍ତେ ସେଇ ଚାରିଟା ବେଳକୁ ପଳେଇ ଆସୁଛନ୍ତି ଖେଳିକି ତାପରେ। ଖେଳ ହଉଛି ଆଉ।
ସେଇ କାଦୁଅରେ ଖେଳୁଛନ୍ତି ଆପଣମାନେ।
ଆଜ୍ଞା ଏଇତ ଜୀବନ ଆଉ ଟିକେ ମଜା ମସ୍ତି ଆଉ।
ହୁଁ କାଦୁଅରେ ଖେଳିବାର ବି ମଜା ଅଲଗା।
ଆଜ୍ଞା।
ଆମେ ଛୋଟ ବେଳେ ବି ବହୁତ ଖେଳକୁଦା କରୁ ବହୁତ ମଜା ଆସେ ନା।
ଆଜ୍ଞା ଆମେ ଗାଁ ଗାଁ ରେ ପଢିଛୁ ଛୋଟ ବେଳୁ। ଆମକୁ ସେ କାଦୁଅ ଫାଦୁଅ ସବୁ ଭଲ ହିଁ ଲାଗିବ।
ଆଚ୍ଛା ହଁ ସେ ତ ଠିକ କଥା ମତେ ବି ଭଲ ଲାଗେ ଗାଁର ପରିବେଶ। ଆଉ ଆଜି ଚାରିଟା ବେଳେ ଖେଳିବାକୁ ଯିବେ ନା।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ।
ଆଛା ଠିକ ଅଛି ଆଉ ଆଜି ଖାଇବାରେ କଣ ଅଛି। ଖରାବେଳେ।
ଆଜି ଖରାବେଳେ ଅଛି ଆମର କଣ କହିଲେ କି। ଟିକେ ମଟନ ଆସିଥିଲା ମଟନ ଆଣିବାକୁ ଯାଇ। ଯୋଉ ସକାଳେ ଯାଇଥିଲେ ଜଳଖିଆ ଖାଇଲି ତାପରେ ମଟନ୍ ଆଣଥିଲେ।
ଆଜ୍ଞା।
ମଟନ୍ ଟିକେ ଆଣିଛି ସେଇଟା ରାନ୍ଧିବି ଆଉ।
ତାହେଲେ ମଟନ ଆପଣ ରାନ୍ଧିବେ ନା ଆଉ କିଏ ରାନ୍ଧିବେ।
ନାଇଁ ନାଇଁ ମୁଁ ରାନ୍ଧିବି ମୁଁ ଶିଖିଛି ରୋଷେଇ।
ମଟନ ବି ସେ ଜାଣିଛନ୍ତି।
ଆଜ୍ଞା।
ଆପଣଙ୍କୁ ମଟନ ବି ଆସେ।
ଆଜ୍ଞା ଆଜ୍ଞା ଆସୁନ।
ଆଚ୍ଛା ଆପଣ ତ ସେତେବେଳେ ଚିକେନର ରେସିପି ମତେ ଜଣଉଥିଲେ ତ ସେଥିପାଇଁ ନେଟ୍ ନେଟୱର୍କ ପ୍ରୋବ୍ଲେମ ରହିଲା ତ ଜଣେଇ ପାରିଲେଣି।
ହ
ଏବେ ନହେଲେ ମ ମଟନ କଥା କହିଦିଅନ୍ତୁ, ତାପରେ ଆମେ ଚିକେନ କଥା ଆଲୋଚନା କରିଦେବା ଆଉ
ପ୍ଲସ ଥ୍ରି ବ
କଣ କହୁଛନ୍ତି। କେମିତି କଣ ମଟନ ହୁଏ। କେମିତି କଣ। ତ ମଟନ ଟା ଠିକ ସେ ସିଝେନି କିଛି କିଛି ମଟନ ଥାଏ। ତ ଆପଣ ଟିକେ ମତେ ସେ ବିଷୟରେ ଜଣେଇଦେଲେ ଭଲ ହୁଅନ୍ତା।
ଠିକ୍ ଅଛି। ଆଜ୍ଞା ଆଣି ଦଉଛି।
ଆଜ୍ଞା ତାହେଲେ କୁହନ୍ତୁ, ମାନେ କଣ କଟାକଟି ପ୍ରଥମେ କରିକି ରଖିବୁ ରେଡି କରି କଣ ପ୍ରସ୍ତୁତ କରିକି ରଖିବୁ, ତାପରେ କେମିତି କଣ ପ୍ରଣାଳୀ ଆଗକୁ ବଢ଼େଇବୁ ଟିକେ ଦୟାକରି ମୋତେ ଜଣାନ୍ତୁ
ଠିକ ଅଛି, କହୁଛି ଆଉ।
ଆଜ୍ଞା
ପ୍ରଥମେ ତ ଆମେ ମଟନ୍ ନେବା ଗୋଟେ କିଲୋ ମଟନ୍ ଗୋଟେ କେଜି, ମଟନ୍ ତା ପାଇଁ ଆଜ୍ଞା ଗୋଟେ କିଲୋ ମଟନ ତା ପାଇଁ ଆମେ ନେବା କିଛି ସାମଗ୍ରୀ ଯେମିତି ପିଆଜ, ରସୁଣ, ଅଦା। ତାପରେ ଆମର ଗୋଟା ମସଲା, ତାପରେ ଆମର ଟମାଟୋ ରହିବ। ଆ ପିଆଜ ନେବା ଗୋଟେ କିଲୋ ମଟନ୍ ପାଇଁ ଚାରିଶହ ଗ୍ରାମ ଆମର ପିଆଜ ଲାଗିବ। ତାପରେ ରସୁଣ ଲାଗିବ ଶହେ ଗ୍ରାମ। ଲାଗିବ ଶହେ ଗ୍ରାମ ତାପରେ ଟମାଟୋ ଗୋଟେ ବଡ଼ ସାଇଜ ର ଟମାଟୋ। ତାପରେ ଗୋଟା ମସଲା, ଗୋଟା ମସଲା କି ଯେମିତି ଆମର ଆମର ଗରମ ମସଲା ଗରମ ମସଲା କରୁଛି ସରି। କାଟ ମସଲା ତାପରେ ଆମର ଯେଉଁ ଅଳେଇଚ ତାପରେ ଗୁଜୁରାତି ଲବଙ୍ଗ। ଏଇ ସବୁ ଗୋଟା ମସଲା ଥାଏ। ଯେମିତି ଆପଣ ତାପରେ ଆମ ଗୋଟେ ହାଫ ଚାମଚ ଚିନି ନେବା। ଆମ କଲ ମାନେ ତରକାରୀ ର କଲର୍ ଟା ଭଲ ଆସିବ।
ଆଚ୍ଛା ଠିକ୍ ଅଛି ତାପରେ
ତାପରେ ଆମେ ପ୍ରଥମେ ତ ଆମେ ପ୍ରେସର କୁକରରେ ମଟନଟାକୁ ଭଲ ଭାବରେ ଧୋଇ ଦେଇକି ଆମେ ପ୍ରେସର କୁକରରେ ତାକୁ ଟିକେ ତିନ ଚାରିଟା ସିଟିି ଦେଇକି ସିଝେଇ ଦେବା। ମଟନ୍ ଟା ଯେହେତୁ ଯେହେତୁ ଆପଣ କହିଲେ କି ମଟନ୍ ଟା ସିଝେନି ଭଲସେ, ସେଥିପାଇଁ ଆମେ ମଟନଟାକୁ ପ୍ରଥମତଃ ସିଝେଇବାକୁ ହିଁ ପଡ଼େ ହେଲା କି ପ୍ରେସରରେ ଟିକେ ଦେଇଦେଲେ। ତାପରେ ସେ ସିଝିଯାଏ। ପେସରରେ ତିନି ଚାରିଟା ସିଟି ଦେଇଦେଲା ପରେ ତାପରେ ତାକୁ କାଢ଼ିଦେବା। ତାପରେ ଅଲଗା ଏକ ପାତ୍ରରେ ଆମେ ନେଉ। ବା ପାତ୍ର ଗରମ କରିକି ତା ଦେହରେ ଆମେ ଶହେ ଗ୍ରାମ ସୋରିଷ ତେଲ ନେବା ତେଲ ନେଇକି ତାପରେ ଗରମ ହେଲା ପରେ ତାପରେ ଆମେ ଯୋଉ ରଖିଥିବା ଆମର ହାପ ଚାମଚ ଚିନି ସେଥିରେ ଆମେ କରିବା ସେଇଟା କଲେ ଯେମିତି ତେଲର କଲରଟା ପୁରା ରେଡ଼୍ ହେଇଯିବ ସେତେବେଳେ ଆମେ ଆର ଯେଉ ରଖିଥିଲା ଆମର ଗୋଟା ମସଲା ସବୁ ସେ ସବୁ ଆଡ଼୍ କରିବା। ହେଲା କି ତାପରେ ଆମେ କିଛି ପରିମାଣର ଜିରା ନବା ଜିରା ପକେଇକି ପିଆଜ ଦେଇଦବା ପିଆଜ ଦେଲା ତାପରେ ତାପରେ ଆମେ ତାକୁ ଭଲକି ଗୋଳେଇବା। ରେଡ଼୍ ହେଲା ପରେ କଲର୍ ଟିକେ ରେଡ଼୍ ଆସିଲା ପର୍ଯ୍ୟନ୍ତ ଆମେ ତାକୁ ଭଲ ଭାବେ ଗୋଳେଇବା।
ଯେମିତି କି ପିଆଜ ଭଲ ସେ ଜାରି ହେଇଯିବ ଏଇଆ ତ।
ହଁ ଯେମିତି ପିଆଜ ପୁରା ଭଲସେ ଜାରି ହେଇଯିବ ଟିକେ ରେଡ୍ କଲର୍ ଆସିବାକୁ ଦବା କିଛି ସମୟ ପରେ ଆସିଯିବ ଅଟୋମେଟିକ।
ଆଜ୍ଞା।
ଆସିଲା ପରେ ତା ତାପରେ ଆମେ ସେଥିରେ ଆମେ ଯେଉଁ ପେଷ୍ଟ କରିଥିବା ଅଦା ରସୁଣ ପେଷ୍ଟ ଆଡ୍ କରିବା। ହେଲାକି ତାପରେ ଆମେ ତାକୁ ଗୋଳେଇବା। ବୁଝିଲେ କି ମସାଲା କସିବା ପୁରା ଭଲ ସେ। ତାପରେ ଯାହାକି ଆମର ସବୁ ମସଲା ମସଲି ରହେ ଯେମିତି କିି ଆମର ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ କାଶ୍ମୀର ଚିଲ୍ଲି ପାଉଡ଼ର ତାପରେ ଧନିଆ ପାଉଡ଼ର ତାପରେ ଜିରା ପାଉଡ଼ର ଏସବୁକୁ ଆମେ ଆଡ଼୍ କରିବା। ହେଲାକି ଗୋଟେ ଗୋଟେ ଚାମଚ ଆଡ କରିକି ତାପରେ ତାକୁ ଭଲ ସେ କଷିବା। କଷିବା କଷିକି ତାପରେ କିଛି ସମୟ ପନ୍ଦର କୋଡ଼ିଏ ମିନିଟ୍ କଶିକି ତା ପରେ ଆମେ ମଟନ୍ ଆଡ କରିବା। ମୋର ଯୋଉ ଆସି ଯାଇଥିବା ମଟନ ତାକୁ ଆଡ଼୍ କରିବା ଆଡ଼୍ କରିକି ତାର ପକେଇକି ତା ସହିତ ଆମେ କସିବା। ମସଲା ସହିତ ହେଲାକି। ତାପରେ ଆମେ ଟମାଟୋ ଦେଇଦବା ହେଲା କିି। ଟମାଟ ଦେଇକି କସିବେ। ଭଲସେ କସିବେ ପୁରା ଅଧଘଣ୍ଟା ପର୍ଯ୍ୟନ୍ତ ତାକୁ କସିବେ ଭଲସେ ଯେମିତି ପୁରା ମାନେ ସ୍ମେଲ୍ ଯେମତି ବାଟଣ ବା ସ୍ମେଲ୍ ଟା ଯେମିତି ଯିବ, ବଟା ହେଇଥିବା ମସ ତାର ସ୍ମେଲ ଯେମିତି ଯିବ ତା ପରେ ଆମେ ହୁଁ ଯେ କଷା କାଢ଼ିବା କଥା କାଢ଼ିବେ ଯଦି ମଟନ୍ କଷା ଯିଏ ଖାଇବେ। କାଢ଼ିକି ରଖିବେ ନହେଲେ ନହେଲେ ଗରମ ପାଣି ଆଡ଼୍ କରିକି ଘୋଡେଇ ଦେବେ। ପ୍ରାୟ ଅଧଘଣ୍ଟା ପରେ ଆପଣ ସେଟା କାଢିକି ଗରମ ମସଲା ଆଡ୍ କରିବେ, ତାପ ଧଣିଆ ଧନିଆ ପତ୍ର ଆଡ଼୍ କରିବେ ହେଇଗଲା ପ୍ରସ୍ତୁତ ହେଇଗଲା ମଟନ୍ କରି ଆଉ।
ହଉ ଠିକ୍ ଅଛି ମୁଁ ରଖୁଛି।
ଠିକ୍ ଅଛି ନମସ୍କାର, ଧନ୍ୟବାଦ।
ନମସ୍କାର।